ହ୍ୟାଲୋ।
ହଁ କୁହନ୍ତୁ।
ଆଉ ମତେ ପଚାର?
ଆଉ ଯୋଉ ତମର ଧାନ ଯୋଉ ଅମଳ ହୁଏ ସେ ଧାନ ଘରେ ବସାଓ ନା ଯଉ ଉସୁନା ଚାଉଳ କର।ଘରେ ବସାଅ ନା । ।
ନାଇଁ ଆମର ଧାନ କୁ ଘରେ ଘରେ ବସାଉ ନା ଆମର ମଣିଷ କେହି ନାହାନ୍ତି। ଘରେ କିଏ ବସେଇବ ଆଜିକାଲି ଯୋଉ ଯାହାକୁ ଡାକିଲେ ବସେଇବାକୁ ଧାନ ତ ସିଏ ସିନା ବସେଇବ ତମେ ତା ସହିତ ହେଳେ ମେଳେ ନହେଲେ ଧାନ ବସା ଠିକ୍ ଭାବରେ ହବନି। ଆମର ମଣିଷ ନାହାନ୍ତି କେହି ହେଳେ ମେଳେ ହବାକୁ। ତେଣୁ ଆମେ ଧାନ କୁ ବିକି ଦେଇ ଇ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
ମିଲରୁ ଚାଉଳ କିଣି ଆଣିଚୁ। ନହେଲେ ନାଇଁ ଯାହାକୁ ଧାନ ଦେଇଦେଲେ ତାକୁ ଆମେ କହୁଚୁ ଯେ ତମେ ଆମକୁ ଦେଶୀ ଚାଉଳ ଦବ। ସିଏ ଆମକୁ ଦେଶୀ ଚାଉଳ ଦଉଛନ୍ତି। ଏ କୋଉ ଥର ବ୍ରଏଲର ବସା ଚାଉଳ ଦଉଛନ୍ତି। ନା ନାଇଁ କୋଉ ଥରକ ହଉଚି ଇଏ, ଚାଉଳ ଦଉଚନ୍ତି-ଇ-ଉମ ଏଇ ଘରେ ନିଜେ ବସେଇଥିବା ଚାଉଳ ଦଉଛନ୍ତି। ସେଇ ଚାଉଳ ଆମକୁ ଦଉଛନ୍ତି ଆଉ।
ହୁଁ, ଯଦି ଚୁଲିରେ ତ ରାନ୍ଧୁଛ ଠିକି। ବ୍ରଏଲର ଚାଉଳ ଠିକି। ଆଉ ଉଁ, ଉଁ-ଉଁ ଯୋଉଁ ଗ୍ୟାସ୍ ତ ବହୁତୁ ସମୟ! ଗ୍ୟାସ୍ ବହୁତୁ ହୁଁ, ମସ୍ତ ତେଣୁ-ଉଁ ଆଉ, ସେଟା କରୁନୁ ଚାଷ! ଅହ।
ଗ୍ୟାସ୍ ରେ। କଣ କହିଲ?
ମୁଁ ଗଲେ, ଆଉ କଣ ଅମ୍ ଖାଇ ପିଇ ସାଇଲାଣି ନା ନାଇଁ? ନଅ' ଟା ବାଜିଲାଣି ଆସିକି ହ
ନାଇଁ, ନାଇଁ ଖାଇନୁ ମୁଁ ଖା ଆମର, ଆମ ପୁଅକୁ ଦେଇ ଦେଇଛି ଖାଇବାକୁ। ସିଏ ଖାଇଛି। ଆଉ, ମୁଁ ଖାଇନି। ମୁଁ ଏନେ, ତମ ସହିତ କଥାବାର୍ତ୍ତା ଟିକେ ହଉଛି। ଆଉ ଉମ୍ ଅ ଇମ୍। କା କଥାବାର୍ତ୍ତା ହଉଛି, କଥାବାର୍ତ୍ତା ହେଇ ସାରିଲା ପରେ ମୁଁ ଖାଇବି। ଖାଇସାରିକି ବାସନ ଆମେ ନିଜେ ବାସନ ମାଜୁଛୁ, ବାସନ ମାଜିଦେବି। ବାସନ ମାଜିକି ରୋଷେଇ ଘର ଗ୍ୟାସ୍ ଫ୍ୟାସ୍ ଟିକେ ପୋଛିିବି। ପୋଛିକିି-ଇ ଶୋଇ ଶୋଇବୁ ଆଉ। ଆଉ-ଉଁ ତମେ କାକେରା ପିଠା କିଁ! ତମେ ଜାଣିଛ ଚାଉଳରେ କାକେରା ହୁଏ। ଚାଉଳ ଚୁନାରେ!
ହଁ। ଚାଉଳ ଚୂନା ରେ ବଢିଆ କେରା ହୁଏ। ଆଗ ସିନା ଏବେ ସିନା ସୁ କୁଚି କୁଚି, ଆଗ ଆଗ ତ ଚାଉଳ ଚୂନା ରେ କାକେରା କରନ୍। ତେନା ସେଟା ଟିକେ ବଢିଆ ଚାମିନ୍ ହେଇଚି। ପ୍ଲସ ବଢିଆ ଉମ୍-ଉ-ଉଁ ଯେ, ତା ବେଳକୁ ତ ବତ ତା। ଚୁନା ବାହାର କରଦବ, ଚୁନା ବାହାର କରିକି ତାକୁ ଜନ୍ତିବାକୁ ପଡିବ। ଜନ୍ତା ରେ, ଯୋଉ ପାଣି ରେ ଖ-ଖଳେଇ ବସେଇଦେ, ତା ଭିତରେ ଲୁଣ ଚିନି ଟିକେ ପକେଇବ। ନହେଲେ, ଗୁଡ ଟିକେ ପ ଥିବ, ଚୁନା ଯଦି ଅଣ କରିକିି କରିବ ତ ଭଲ! ନହେଲେ, ତମେ ଯଦି ଚୁନା ପକେଇବ ସେଠି ପିନ୍ଧା ହୁଏ ବୋଲି, ଅଣ କରିକି ପାଏ ସମସ୍ତେ ପକାନ୍ତି। ତା'ପରେ ନଡିଆ କୋରିକି, ତାକୁ ଭାଜିକି, ପୁର ଦେଇକି ଉଁ ଛାଣିବ ଆଉ।
ଉ କୋଉ ପୁର ଦିଅ? କୋଉ ପୁର?
ନଡ଼ିଆ ପୁର ନହେଲେ, ଛେନା ପୁର!
ତମେ ଯୋଉଁ ଚାଉଳରେ ଯନ୍ତ, ସେଥିରେ ଏମ୍ ଗୁଡ ଦେଇକି ଯନ୍ତ ନା ଚିନି ଦେଇକି ଯନ୍ତ?
ଗୁଡ-ଅ ଦେଲେ ଭଲ ଚିନି ଦେଲେ, ଆମ ପିଲାମାନେ ଗୁଡ ଖାଇବାକୁ ଏତେ ଭଲ ପାଆନ୍ତିନି, ତ ଚିନି ମୁଁ ପ୍ରାୟ ସବୁଥିରେ ଚିନି ପକାଏ।
ଆଉ-ଉଁମ୍। ଆଉ, ତ ଆଉ-ଉଁମ୍ ତମେ ଜାଣିଛ ଆଳୁ ପରଟାଁ?
ହଁ, ଆଗରୁ ତ ସବୁବେଳେ ଆମ ଏଇ ଯୋଉ, ଚୁଇଁ ଝିଅଟା ଅଛି, ସେ ପା ସ୍କୁଲକୁୁ ନେଇ ତାକୁ-ଉ ନେଇକି ଯାଉଛି। ତାର ଆଳୁ ପରଟା ପ୍ରିୟ।
ଆଳୁ ପରଟା କେମିତି କରୁଚ?
ଆଳୁ ପରଟା ବିଭିନ୍ନ ପ୍ରକାର ଅଛି। ଗୋଟେ କଦୁକଷାରେ ତାକୁ କରିକି ଉ ମ ତାକୁ ପିଆଜ ମ ଆଳୁକୁ କଦୁକଷା କରିଦେଲେ ସେ ପୁରା ଚୁନ ଚୁନ ହେଇଯିବ, ତାକୁ କଞ୍ଚା ଇଏ କରିକି ତାକୁ ଭାଜିକି ମାନେ ମୁଁ କାସିକମ, ଗାଜର, ପିଆଜ, ଲଙ୍କା ଆ ତାକୁ ଦେଇକି ପୁରା ଭାଜିକି, ତାକୁ ଅଟା ଚକଡିକି ଅଟାରେ ଯେମିତି ମଣ୍ଡା ପିଠା କରନ୍ତି, ତାକୁ ପୁର ଦେଇକି କରିବ ସିଏ ଗୋଟେ ପ୍ରକାର ଯଦି ତାକୁ ନ କଲ ସେ ଅ ଦ ଆ ଅଟା ସହିତ ମିକ୍ସ କରିକି ଗୋଳେଇକି କଲେ ବି ବଢିଆ ଲାଗିବ। ଆଉ ମୁଁ ଆଉ ଗୋଟେ ପ୍ରକାର କରେ, ତାକୁ ଅଟାକୁ କ ମୁଁ ଆଳୁକୁ ସିଝେଇ ଦିଏ ତାକୁ ମାନେ ସିଝି ସାଇଲା ପରେ, ଚକଡି ଦିଏ, ପିଆଜ ଅ ଗାଜର ମ ମ ବାଦାମମଞ୍ଜି ଆଉ ଲଙ୍କା ହେରିକା ଦେଇକି ତାକୁ ଯେମିତି ଆଳୁକୁ ଉଁ ଭରତା ହୁଏ, ଆଳୁ ଭରତା ଜାଣିଛନ୍ତି?
ଆଳୁ ଭର୍ତ୍ତା ହଁ, ମୁଁ ଆଳୁ ଭର୍ତ୍ତା
ତାକୁ କରିକି, ଅଟା ଚକଟିକି, ଏମିତି ଗୋଳା କରିକି ତା ଭିତରେ ପୁରେଇକି ତାକୁ ବେଲିକି କରେ, ନହେଲେ ନାଇଁ ଗୋ ଦିଟା ରୁଟି ଗୋଟେ ରୁଟି ତାପରେ ସେ ଯୋଉ ଆଳୁ ମୁଁ ଯୋଉଁ ଭର ତାକୁ ଚାରିପଟ ଦେଇକି, ତାପରେ ଆଉ ଗୋଟେ ରୁଟି ଦେଇକି ବି ସେ କିଲେ ବିି ସେ ଗୋଟେ ପ୍ରକାର ହୁଏ ଦି ତିନି ପ୍ରକାରର ମୁଁ ଆଳୁ ପରଟା ଜାଣିଛି।
ଆଉ ଉଁ ତମେ ଛେନା ପରଟା ଜାଣିଚ? ଛେନା ରେ ପରଟା ଜାଣିଚ?
ହଁ ଛେନାରେ, ସବୁ ଛେନା ତ ତମେ କ୍ଷୀରରେ ଯଦି କରିଲ ଛେନା ସେ ତ ବଢିଆ ଇଏ, ଆଉ ତା ସହିତ କଣ କହିଲ ଅଟା ଛେନାକୁ ଉଁ ଇଏ କରି କି ଉଁ ଅଟା ସହିତ ମିକ୍ସ କରିକି, ତାପରେ ତେଲ ଟିକେ ଦେଇକି ତାକୁ ପୁରା ଚକଡି ଦବ। ପୁରା ସଫ୍ଟ ହେଲା ପରେ ଆ ପରଟା କରିବା ଆଉ
ସେଟା, ସେଇଟା ପରଟା କଲେ ଭଲ ଫୁଲେ?
ହଁ ବଢିଆ ଫୁଲିବ। କିନ୍ତୁ ପତଳା ହ କରିବାକୁ ପଡିବ। ଏ ପିଲାମାନେ ନିଅନ୍ତୁ ସ୍କୁଲ କୁ ବୋଲି, ମୁଁ ପ୍ରାୟ ସମୟ ବହୁତ ସମୟ, ଏଇ ଛେନାପୋଡ ଟା। କରେ, ଆଳୁ ପରଟା କରେ, ପୁରୀ କରେ ପୁରୀ ତ ତରକାରୀ ମ-ମଟର ତରକାରୀ କରେ। ପିଲାମାନେ ସବୁ ସ୍କୁଲ କୁ ନେଇକି ଯିବେ ଟିଫିନ।
ହଉ ମ ମତେ ଆଉ କଣ ପଚାର।
ଆଉ ତମେ ଉ ଯୋଉ ଜର ହେଇଛି, ଗାଧା ପାଧା କରୁଚ ନା ନାଇଁ?
ସେଇ ଗୋଟେ କଥା ପଚାରୁଚ ସବୁବେଳେ। ହଁ ସେଇ ଗୋଟେ କଥା ଆଉ ପଚାରୁଛ?
ଜର ହେଇଛି ବୋଲି ସେଥିପାଇଁ ପଚାରୁଚି, ମୁଁ କହିଲି ଜର ତ ହେଇଚି ତ!
ହଁ।
ଜର କଣ ଆଜି କାଲି ଜରକୁ, ଟେଷ୍ଟ ନ କରିିକି ହାଲୋ। ଜର କୁ ଟେଷ୍ଟ ନ କରିକି ଏ ଔଷଧ ପତ୍ର ଖାଇଲେ ବିଭିନ୍ନ ବାଁ ଆଡକୁ ଧରି ପକଉଛି ତ ସେଥିଲାଗି ମୁଁ କହୁଛି। ।
ନାଇଁ ନାଇଁ ଆମେ ଜର ହେଲା ସାଙ୍ଗେ ସାଙ୍ଗେ ଆମର ଏଇ ପାଖରେ ଅଛି। । ଡାକ୍ତରଖାନା। ଆଉ ଟେଷ୍ଟ କରିବାକୁ ବି ଅଛି ବ୍ଲଡ଼୍ ଫ୍ଲଡ଼୍ ଆମେ ମୁଁ ଟେଷ୍ଟ କରିଥିଲି। ଏ ବ୍ଲଡ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
ଆମର ଥଣ୍ଡା ଦେହରେ ଥଣ୍ଡା ଅଂଶ ରହୁଚି। ସେଥିପାଇଁ ଥଣ୍ଡା ଅଂଶ ରହୁଛି ଯେ ଏ ହଉଛି ଜର ଟା ଅ-ଅଧିକ ଟିକେ ଥଣ୍ଡା ହେଇଗଲେ ଜର ହଉଛି ଆଉ।ସେ
ହଁ ହଁ ସେ ଆଉ ତମର ସେଇଠି କୋଉ ମନ୍ଦିର ଫନ୍ଦିର ପାଖରେ ଅଛନ୍ତି ଅଛି ନା ନାଇଁ? ।
ହଁ ଆମର ମନ୍ଦିର ଅମ ଏଇ ପାଖରେ ଅଛି। ଶିବ ମନ୍ଦିର।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
ଶନି ମନ୍ଦିର। ଆଉ ହନୁମାନଙ୍କ ମନ୍ଦିର। ଆଉ ତାଠୁ କିଛି ବାଟ ଛାଡିକି ଏପଟେ ଦି ପଟରେ ଆମର ଗାଁ ର ଆରମ୍ଭ ଅ ରାସ୍ତା ଆରମ୍ଭରେ ତାରିଣୀ ମନ୍ଦିର ଅଛି। ଅଛନ୍ତି ତାରିଣୀ ମା ଅଛନ୍ତି। ଆଉ ଏପଟ ରେ ଆରମ୍ଭ ଅଛନ୍ତି ତାରିଣୀ ମା ଆଉ ଇଏ ଗ୍ରାମ ଦେବତୀ ବହୁତୁ ଠାକୁର ଅଛନ୍ତି ଆମ ଗାଁରେ। ଆମେ ପ୍ରାୟ ସମୟ ସୋମବାର ଦିନ ଆମେ ଯାଉ। ଶିବ ମନ୍ଦିର ବହୁତ ସମୟ ଶିବ ମନ୍ଦିର ଯାଉ। ଆଉ ବୈଶାଖ ମାସ କାର୍ତ୍ତିକ ମାସ ଏଇ ମାସରେ ସ ଶନିବାର କୁ ଶନିବାର ଯାଉ
ଓ ହୋ। ଆମର ସେଠି ପାଖରେ।
ହଁ ଶନି ଠାକୁର ସେଇ ପାଖରେ ଅଛନ୍ତି। ଆମେ ବି ବୈଶାଖ ବ୍ରତ କରୁ। ସେଠି ଯାଉ ପୂଜା କରୁ। ଶନି ଠାକୁରଙ୍କ ମୁଣ୍ଡରେ ପାଣି ଢାଳୁ। ଆଉ ସେଦିନ ବ୍ରତ କରୁ।ବ୍ରତ କରିକି ଏ ସେଇଠି ଶନି ଠାକୁରଙ୍କୁ ପୂଜା କରୁ ଆଉ।
। ସୋମବାରେ ବର୍ଷ ସାରା କର ନା ନାଇଁ ଖାଲି କାର୍ତ୍ତିକ ମାସରେ?
କଣ କହିଲ?
ବର୍ଷ ସାରା ସୋମବାର କର ନା କାର୍ତ୍ତିକ ମାସ ଖାଲି?
ନାଇଁ ମୁଁ କାର୍ତ୍ତିକ ମାସରେ ସୋମବାର କରେ।ମୁଁ ବର୍ଷ ସାରା ଆଗରୁ କ କିନ୍ତୁ ମୋର ବହୁତ ଓଷା ପଡିବାରୁ ସୋମବାର କଲେ ମଙ୍ଗଳବାର କରିବି। ତାପରେ ଏଇ ଆଶ୍ଵିନ ମାସରେ ବୁଧବାର କରିବି। ଏମିତି ତିନି ଚାରି ସପ୍ତାହକୁ ତିନି ଚାରି ଦିନ ଯଦି ଅରୁଆ ଖାଇବା ହେଲା। ତାହେଲେ ଦେହ ଖରାପ ହେଇଗଲା ସେଥିପାଇଁ ମୁଁ ସୋମ ବା କଣ କହିଲ?
ମଙ୍ଗଳ ମନ୍ଦିର ପାଖରେ ଅଛି।
ହଁ ମଙ୍ଗଳା ଛି ଏଇଠି ବି ହନୁମାନଙ୍କ ପାଖରେ ମଙ୍ଗଳା ଅଛନ୍ତି।
ହ ଓ ହଉ।
ହଉ ତାହେଲେ ସମ ସମୟ ହେଲାଣି ର ହଁ।
ହ
ହ